ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
। ହ୍ୟାଲୋ, ଜୟ ଜଗନ୍ନାଥ ବନ୍ଧୁ ଜୟ ଜଗନ୍ନାଥ ଶୁଭ ସକାଳ ଶୁଭ ।
କଣ ଖବର? ବର୍ଷା ଫର୍ଷା ହଉଚି।
ଆଜ୍ଞା, ସକାଳୁ ବହୁତ ମାତ୍ରାରେ ବର୍ଷା ହଉଛି ଆମ ଏଠି ଟିକେ ହଉଚ ରହୁଛି ହଉଛି ରହୁ ଚି। ଏମିତି ଚାଲିଛି ଆଉ। ଆପଣଙ୍କ ସେଠି।
ଆମ ଏଆଡେ ତ ଭାଇ ବହୁତ ଜୋର ବର୍ଷା ହଉଛି ବନ୍ଧୁ ଆମେ ଘରୁ ବାହାରି ପାରୁନୁ।
ଆଜ୍ଞା ଆଜ୍ଞା। ଆଉ ଖିଆ ପିଆ କଣ ହେଇଥିଲା ସକାଳୁ ସକାଳୁ?
ସକାଳୁ ଖିଆହେଇଥିଲା ରୁଟି ଖିଆହେଇଥିଲା ଟିକେ ସନ୍ତୁଳା ଖିଆହେଇଥିଲା।
ଆଜ୍ଞା ଆଜ୍ଞା। ଆମେ ଇଟିଲି ବରା ତରକାରୀ ଖାଇଥିଲୁ ଆଉ।
ଆପଣ ତାହେଲେ ତ ତେଲ ଭାଜି ଜିନିଷ ଖାଉଛନ୍ତି ସକାଳୁ। ଆଚ୍ଛା ଆଚ୍ଛା ଭଲ ଜିନିଷ ଖାଉଛନ୍ତି ଆଉ। ଆଚ୍ଛା। ବର୍ଷା ପାଗରେ ଟିକେ ଆପଣଙ୍କୁ ଟିକେ ତେଲ ଭାଜି ଜିନିଷ ଖାଇବାକୁ ଭଲ ଲାଗେ।
ଭଲ ଲାଗେ। ସେ ମନରେ ହୁଏ ନା ସମିତିଙ୍କ ମନ ର ହୁଏ ବର୍ଷା ଯେମିତି ହେଲା ମାନେ ଟିକେ ତେଲ ଭାଜି ଜିନିଷ ଖାଇବା ଆଉ।
ଆଚ୍ଛା ଆଚ୍ଛା। ତାହେଲେ ବନ୍ଧୁ ଆପଣ ତାହେଲେ ତେଲ ଭାଜି ଜିନିଷ ସକାଳୁ ଖାଇ ଟିକେ ଇଏ ଭ୍ରମଣ କରିସାରିଲେଣି ବର୍ଷାରେ
ଆଜ୍ଞା ଆଜ୍ଞା। ଆଉ ତମ ଦିଅ ପା ଭଲ ଅଛି। ଘରେ ସେମିତି ଠିକ ଠାକ ଅଛି ତ ସବୁ?
ହଁ ଦେହ ସବୁ ଠିକ ଅଛି। ମୋର ଟିକେ ପେଟ ଟା ଗଡବଡ ହେଇଯାଇଚି। ମୁଁ ଆଉ ଦି ଦି ଦିନ ହେଲା ଟିକେ ମୁଁ ଟିକେ ଇଏ ହେଇଯାଉଚି। ଦିହ ଟିକେ ଦୁର୍ବଳ ହେଇଯାଇଛି ଆଉ।
ଆଜ୍ଞା ଆଜ୍ଞା ଆଜ୍ଞା।
ଆଜ୍ଞା। ଆଉ କଣ ବନ୍ଧୁ ଆଉ ଆପଣଙ୍କ ଆଡେ ଚାଷ ବାସ କଣ ଚାଲିଚି?
ଚାଷ ବାସ ତ ସବୁ ଚାଲିଛି ଆଉ। ଏ ଚାଷ ଚାଲିଚି ଏଇନା ତ କାଲି ଆମର ସେ ମେଡିସିନ ବିଛା ହେଇଥିଲା ବିଲରେ କିନ୍ତୁ ବହୁ ମାତ୍ରାରେ ବର୍ଷା ହବା କାରଣ ବିଲରେ ସେ ନଷ୍ଟ ହେଇଗଲା ପାଞ୍ଚଶହ ଛଅଶହ ଟଙ୍କାର ଆମର ଟିକେ ଘାଟା ହେଇଗଲା ଆଉ।
ତାହେଲେ ଆପଣ ତାହେଲେ ଏ ବର୍ଷାରେ ଆପଣଔଷଧ କାଇଁ ପକଉଥିଲେ। ଦେଖୁଛନ୍ତି ତ ବର୍ଷା ଲଘୁଚାପ ହେଇଛି ଆପଣ ଔଷଧ ପକେଇ କାହିଁ ନଷ୍ଟ କଲେ।
ଆଜ୍ଞା। ସେତେବେଳେ ଟିକେ ଖରା ପାଗ ହେଇଥିଲା। ଆମକୁ ଲାଗିଲା ବର୍ଷା ଏଇନା ହବନି। ସେଇଥିପାଇଁ କା ଆମେ ପକେଇଲୁ ଯେମିତି ପକେଇଲୁ ସେମିତି ଔଷଧ ଟା ଉ ନଷ୍ଟ ହେଇଗଲା ଆଉ। ଆଜ୍ଞା ଆଜ୍ଞା ଆଜ୍ଞା। ବହୁତ ଦୁଃଖିତ ଆମ ଘରେ ଆମ ବାପା ବୋଉ ଦୁଃଖିତ।
ଆଚ୍ଛା ଆଚ୍ଛା। ଆପଣ ଟିକେ ଦେଖିକି କାମ କରନ୍ତୁ। ଆପଣ ଦେଖୁଛନ୍ତି ଏ ବର୍ଷା ତ ଆମର ସାତ ତାରିଖ ଯା ଆମର ଏଇନା ଅଛି ଲଘୁଚାପ ନା। ଆପଣ ଟିକେ ଦେଖିକିରି ଇଏ କରନ୍ତୁ। ଆଉ ବନ୍ଧୁ ଆପଣ ଖାଇଥିଲେ କଣ? ଖାଇଥିଲେ । ଆପଣ ଏଇନା କଣ କରୁଛନ୍ତି?
ଏଇନା ଏଇଠି ବସିକି ଗପୁଚୁ ଆଉ। ଆମକୁ ମନେ ହେଲା କି ଆମେ ଟିକେ ସଞ୍ଜୟ ଭାଇକି ଫୋନ ନଗେଇଦବା ଗପିବା ଟିକେ। ସେଥିପାଇଁ ନଗେଇଦେଲୁ ଆଉ। ରଜରେ ବନ୍ଧୁ ଆମେ ଯାଇଥିଲୁ ଆମେ ସବୁ ଦଶ ବାର ଜଣ ଭାଇ ଭଉଣୀ ମାନେ ଯାଇ ଥିଲୁ ଆମେ କୁସୁମପୁର ସ୍ଥିତ ପାର୍କ ଜାଣିଥିବେ ତମେ?
ପସୁପରୁ। ସେଇଟା ଆମର କୋଉଠି ରହୁଛି କହିଲେ ଆମେ ତ ଜାଣିନୁ ଆମକୁ ଟିକେ କହିବେ କି ଆମେ ଟିକେ ଭ୍ରମଣ କରନ୍ତୁ।
ଆମ ଏଇଠୁ ଆମେ- ତମେ ଯିବ ଯୋଉ ପାହାଡ ସାଇଡ
ଆଛା ବଡମରି ପାହାଡ?
ଆଜ୍ଞା ଆଜ୍ଞା ଆଜ୍ଞା ବଡଘୁମୁର ପାହାଡ। ମହାବିନାୟକ ମହାବିନାୟକ ପାହାଡ ସେଇଠୁ ତମେ ଯିବ ସେଇଠୁ ତମେ ଯାଇକି ସେଇଠି ପାର୍କ ଟା ଅଛି ସେଇଠି ମାନେ ଫଟୋ ଫଟୋ ପାଇଁ କା ରାତିରେ ଲାଇଟ ଫାଇଟ ଜଳେ ଫଟୋ ପାଇଁ କା ଭଲ ସେ ଯେଗାଟା ଆଉ।
ଆଚ୍ଛା ତାହେଲେ ଭଲ ଆପଣ ଯାଇକି ବୁଲି ଆସିଛନ୍ତି ଆମକୁ ଟିକେ କେବେ ନିମନ୍ତ୍ରଣ କରୁନାହାନ୍ତି? ଆପଣ ତା ଦେଖ ପଡଛି।
ଆଜ୍ଞା ଆଜ୍ଞା ନିମନ୍ତ୍ରଣ ନିଶ୍ଚୟ ନିଶ୍ଚୟ ଆର୍ ଆର ଆଜି ଶନିବାର ଆର ରଇବାର ଯିବା ଆଉ। ବର୍ଷା ଟା ଟିକେ କମିଯାଉ ବର୍ଷା ବର୍ଷା ଋତୁରୁ ବାହାର ଯିବାକୁ ଭଲ ଲାଗେନା ଏତେ।
ବର୍ଷା ତ ହଉଛି ନା ଆମେ ତ ଘରୁ ବାହାରି ପାରୁନୁ ନା ଆଉ ବର୍ଷା ତ ବହୁତ ହଇରାଣ କରୁଛି ନା।
ଆଉ ନଈ ନଈରେ ଗାଧୋଇ ଯିବ ନା ଘରେ ଗାଧୋଇବ?
ନାଇଁ ଆମ ଦେହ ତ ଟିକେ ଖରାପ ଅଛି ଆଉ ତଣ୍ଟି ଫଣ୍ଟି ଟିକେ ଇଏ ହେଇଯାଇଛି ଦେଖ୍ ଦେଖିଆ ଆମେ ନଈ କୁ ଯିବୁ କିନ୍ତୁ ବେଶୀ ଗାଧୋଇ ବୁନୁ ଅଳ୍ପ ଗାଧୋଇ ପଳେଇ ଆସିବୁଆଉ।
ଓ ଆମେ ବି ଏ ବର୍ଷା ଟା ଅଳ୍ପ ଟିକେ ଛାଡିଲେ ଯିବୁ ନଈରେ ଗାଧେଇ ଆସିବୁ ଆଉ।
ଆପଣ ଗାଧୋଇନାହାନ୍ତି ଏତେ ଡେରି ହେଲାଣି?
ଏଇନା ସବୁ ଭାଇ ମାନେ ବସିକି- ସବୁ ଭାଇ ମାନେ ବସିଥିଲେ ସେଇ ବସିଚୁ ଏକାଥରେ ବାଟ ଟା ବେଳେ ଯିବୁ ଆଉ।
ଆଚ୍ଛା ଯେତେବେଳେ ଆପଣ ବସଛନ୍ତି ଗୋଟେ ଜାଗା ରେ ବସି କି ଗୋଟା ତାସ୍ ଫାସ୍ ଖେଳୁଛନ୍ତି କି?
ନା ତାସ୍ ଫାସ୍ କିଛି ଖେଳିନାହାନ୍ତି ସେମିତି ଫ୍ରି ଫାୟାର୍ ଖେଳୁଥିଲୁ ତାପରେ ମୁଁ କହିଲି ଟିକେ ସଞ୍ଜ ହେଇକି ଫୋନ ଲଗେଇ ଦବା ଆଉ।
ଆଚ୍ଛା ଆଛା ଆପଣ ଫସଲ କଣ ହେଇଛି ଆପଣଙ୍କ ଆଡେ?
ଫସଲ ଆମ ଆଡେ ହେଇଛି ପୋଟଳ ଆଉ ଛୁଇଁ।
ଆମକୁ କିଛି ଦିଅନ୍ତୁ ପୋଟଳ ଫୋଟଳ ଆପଣ ଏକୁଟିିଆ ଖାଉଛନ୍ତି।
ଆଜ୍ଞା ଆଜ୍ଞା ନିଶ୍ଚୟ ଦବୁ ନିଶ୍ଚୟ ନିଶ୍ଚୟ।
ଆଜ୍ଞା ଆଉ ଆପଣ କୁହନ୍ତୁ। ଆମର ତ ଫସଲ ଆଉ କିଛି ହେଇପାରୁନି ଆମ ବାପାଙ୍କ ଦେହ ଅସୁସ୍ଥ ଥିବାରୁ ଆଉ ବାପା କିଛି କରିପାରୁ ନାହାନ୍ତି। ନା ଆମେ ଆଉ ଏଇନା ଫସଲ କିଛି ଧାନ ଫାନ ଏଇ ମୁଗ ଫୁଗ ହଉଛି ଆଉ। ଆଉ କିଛି ଫସଲ କିନ୍ତୁ ହେଇପାରୁନି।
ମୋ ଭାଇ ମୋ ସାନ ଭାଇ କହୁଥିଲେ ତମର ନୂଆ ଘର ତିଆରି ହଉଛି।
ଆଜ୍ଞା ଆଜ୍ଞା ଏବେ ନୂଆ ଘର ତିଆରି ହେଇପାରୁନି ବର୍ଷା ଧର ରହୁଛି ନା। ତେବେ ଯାଇ କି କାମ ଟିକେ ବନ୍ଦ ଅଛି ଘର କିଛି କରିହଉନି ନା।
ସବୁ ନିଅ ଫିଅ ତଡାହେଇ ଯାଇଛି କିନ୍ତୁ କାମ କରି ହଉନି ବର୍ଷା କିଛି କରେଇ ଦଉନି ଜିନିଷ ସବୁ ଗଦାହେଇ ଛି ଲୋକ ଆସୁଛନ୍ତି ଫେରିକି ଯାଉଛନ୍ତି କାମ କରିପାରୁନାହାନ୍ତି।
ହ ହଁ ବର୍ଷାରେ କିଏ କିଛି କାମ କରିହେବନି ଆଉ ତମ ସେଠି ଖେଳ ଫେଳ ହଉଛି ନା?
ହଁ ନାଇଁ ବର୍ଷା ତା ଆମେ ଦି ଚ଼ାରି ଦିନ ହେଲା ଖେଳ ହେଇନି ଆମ ସେଇପଟେ ଶନିପଡିଆ ଗୋଟେ ଖେଳ ହୁଏ ସେଠି ଭଲ ଆମ ଭଲ ଖେଳନ୍ତି ମୁଁ ତ ଖେଳ ଫେଳ ଆଗ ଜାଣିନି ମୁଁ ଆଜ୍ଞା ବଲ୍ ଫଲ ଗୋଟେଇକି ଦିଏ। ମୁଁ ତ କ୍ରିକେଟ ଖେଳେ ନା ମତେ ମୁଁ ତ ଖେଳ ଶିଖିନି ମୁଁ ଯାଏ ସେଠି ଦେଖେ ବଲ ପଛୁକୁ ଗଲେ ମୁଁ ଗୋଟେଇକି ଦିଏ।
ଓହୋ। ଆଉ କୁହନ୍ତୁ ଏଇନା ତମର ଗାଧୁଆ ବେଳେ ଖିଆ ପିଆ କଣ ହବ?
ଗାଧୁଆଳେ ତ ଆମେ ଦେଖିନୁ କଣ ହଉଛି ଖାଇବାକୁ ଆମେ ସକାଳେ ଯାଇ ରୁଟି ଖାଇଥିଲୁ ଆଉ ଗାଧୋଇ ସାରିଲା ପରେ ଦେଖ କଣ ହବ ଆମେ ତ ଦେଖିନୁ କିଛି
ଓହ ଆମର ବି ଏଇନା ଆଜି ତ ଆମିଷ ହବନି ଆଜି ଶନିବାର। ଆଜି ସାଧା ଖାଇବୁ ଆଉ ଆମର ଆଜ୍ଞା ଆମର ବି ଭାତ ଡାଲି ଭଜା ଫଜା କଣ ହବ
ହଁ
ଆମର ବି ସେଇ ଭାତଡାଲି ଭଜା ଫଜା କଣ ହବ ସାଧା ଆଉ।
ଆପଣ ତାହେଲେ ବୋହୁତ ଭଲ କଥାତ କରୁଛନ୍ତି। ସୁନ୍ଦର ଲାଗୁଛି ଆପଣଙ୍କ ସାଙ୍ଗେ କଥା ହେବାକୁ।
ମତେ ବି ବୋହୁତ ସୁନ୍ଦର ଲାଗୁଛି ଆପଣଙ୍କ ସାଙ୍ଗରେ କଥାବାର୍ତ୍ତା ହବାକୁ ଆଉ।
ତାହେଲେ ଆପଣ ରହୁଛନ୍ତି କୋଉଠି?
ଆମେ ରହୁଛୁ ବାଣପୁର ବାସଦେବପୁର ସ୍ଥିତ ଗାଁ ଗୋଟା ଜାନ୍
ହଁ ବାଣପୁର ଆଜ୍ଞା ଜାଣିଛୁ ଆଜ୍ଞ ଆପଣ ବାଗଦୁର ସ୍କୁଲରେ ପାଠ ପଢ଼ୁଥିଲେ।
ଆଜ୍ଞା ଆଜ୍ଞା
ଆପଣଙ୍କୁ ତ ଆମେ କେବେ ଦେଖିନୁ ଆପଣଙ୍କୁ ସେପଟେ ଆପଣ ରୁହନ୍ତିନି ବୋଧେ ଘରେ।
ନା ଘରେ ମାନେ ବାସଦେଇପୁର ସ୍କୁଲ ରେ ପାଠ ପଢୁନଥିଲେ ଆମ ଘର ହଉଛି ବାଣପୁର କି ଆମେ ସୁରତ ରେ ରହୁ ଗୁଜୁରାତ।
ଆଛା ତ ଆପଣ ଗୁ ଗୁଜୁରାଟ ରହୁଛନ୍ତି ଏପଟେ ତାହଲେ ଏପଟେ ଦଶମ ପ
ଏଇନା ଆମ ବଡ ଭଉଣୀଙ୍କ ବାହାଘର ତ ସେଇଠି ଆମେ ଆଇଥିଲୁ ଆଉ।
ଆଚ୍ଛା ଆଚ୍ଛା ଆପଣ ପଳେଇବେ କାଲି।
ଆଜ୍ଞା ଆଜ୍ଞା
ଆଚ୍ଛା ଆଚ୍ଛା ତାହେଲେ ଆପଣ ବାହାଘରରେ ଆସିଥିଲେ ବୁଲିବା ପାଇଁ।
ଆଜ୍ଞା ଆଜ୍ଞା
ଆଉ କଣ କୁହନ୍ତୁ ବନ୍ଧୁ।
ଆଉ କୁହ ଆଉ ଆଉ କଣ ତ ତମର ତ ଖିଆପିଆ ହେଇଚି ଆଉ ସକାଳୁ ରୁଟି ସନ୍ତୁଳା ଆଉ। ପେଟରେ ପଡିଥିବ ଏକାଥରେ ଗାଧୁବେଳେ ଖାଇବା ଆଉ ଭଲ କି।
ହଁ ଭଲ କି ଭିଡେଇକି ଖାଇକି ଶୋଇବୁ ଆଉ କଣ ବର୍ଷା ତ ହଉଛି ବନ୍ଧୁ ଆଉ କୁଆଡ୍ ତ କିଛ
ଏଇ ତ ଜୀବନ ଦକ୍ଷିଣୀ ପବନ ବନ୍ଧୁ ଆଉ କଣ ଅଛି।
ଆଉ କିଛି ନାହିଁ।
ଆଉ କଣ କୁହନ୍ତୁ ବନ୍ଧୁ।
ଆଉ କୁହ ଆଉ ସବୁତ ଆଉ ରଜ ତମର ର ତମେ ରଜର କେତେ ଯୋଡି କପଡା କିଣିଥିଲ।
ଆମେ ଦି ହଳ ଡ୍ରେସ କିଣିଥିଲୁ ଆଜ୍ଞା। ଏପଟେ ଚଣ୍ଡିଖୋଲ ଏବେ ନୂଆ ହେଇଛି ଦୋକାନ ଗୋଟେ ଏବେ ସେ ଆନନ୍ଦ ସେ ସନ୍ ବିହୁତ ଭଲ ଭଲ କପଡା ରଖୁଛନ୍ତି ତାଙ୍କ କତୀରେ ଯାଇକି ଭିଜିଟ କରିକିରି ବୁଲିକିରି ଜାଇଁକିରି ଡ୍ରେସ ଆଣନ୍ତୁ ଭଲ ଭଲ ଡ୍ରେସ ରଖୁଛନ୍ତି ସେ।
ନା ଆମର ତ ଏଇଠି ତମେ ଛତିଆରେ ଜାଣିଥିବ ରାଧେକୃଷ୍ଣ।
ରାଧେକୃଷ୍ଣ ରଖୁଛନ୍ତି ଡ୍ରେସ କିନ୍ତୁ ବୋହୁତ ତାଙ୍କର ପ୍ରାଇସ ଟିକେ ଅଧିକ ରହୁଚି ରେଟ୍ ତାଙ୍କର ଅଧିକ ରହୁଚି ଜିନିଷ ଭଲ କିନ୍ତୁ ତାଙ୍କ ରେଟଟା ରହୁଚି ଅଧିକ।
ତମେ ଧନ୍ୟବାଦ ତମକୁ ନୂଆ ତମକୁ ଧନ୍ୟବାଦ କି ତମେ ନୂଆ ଜାଗା ଆମେ କହିଲେ ଆମେ ଯାଇକି ସେ
ହଁ ନିଶ୍ଚିନ୍ତ ନିଶ୍ ଆପ୍ ଆପଣ ନିଶ୍ଚନ୍ତ ଯାଆନ୍ତୁ ଆପଣ କପଡା କିଣନ୍ତୁ ସେଇ ଦୋକାନରୁୁ। ଭଲ ଲୋକ ଭଲ ଜିନିଷ ଦଉଛନ୍ତି ଚଷମା ଫ୍ରି ରହୁଚି। ଆଉ ବଡି ସ୍ପ୍ରେ ଫ୍ରେ ର ରହୁଛି ଫ୍ରି ରହୁଛି ସବୁ ଫ୍ରି ଦଉଛନ୍ତି। ଆଜ୍ଞା
ଆଉ କୁହନ୍ତୁ ଏଇନା ପାଠ ପଢା କଣ ଚାଲୁଚି ନା ଚାଲୁନି ଏଇନା।
ପାଠପଢା ତ ଆମର ସରିଯାଇଛି ତ ଏମିତି ଗୋଟେ ଆଜ୍ଞା। ଆମେ ଏବେ ଗୋଟେ କମ୍ପାନୀ ଏବେ ଆମେ ଗୋଟେ କମ୍ପାନୀରେ କାମ କରୁଥିଲୁ ଆ ମେଘା କମ୍ପାନୀରେ ଆମେ ଏଇନା ଆମର ସେଟା କାମ ସରିଯାଇଛି ଆମେ ଟିକେ ଘରେ ଅଛୁ ଏବେ।
ଆଜ୍ଞା ଆଜ୍ଞା
ଆଜ୍ଞା
ଆଉ ରଜରେ ବୁଲାବୁଲି ତ ଆମେ ତ କହିଥିଲୁ ଆମେ କୋଉଠି ବୁଲାବୁଲି ଯାଇଥିଲୁ ତମେ କ୍ଵ କୋଉଠି ଯାଇଥିଲ?
ଆମର ଏପଟେ ତ ଗୋଟେ ମିଲନ ଅଛି ମିଲନ ଇଏ ତା ନା ମିଲନ ଆମର ତ ସେଇଟା ଆମର ମନ୍ଦିର, ସ୍ୱର୍ଗ, ନର୍କ ସେଇଟା ଆମର। ଆମେ ସବୁବେଳେ ସେଇଠି ସବୁବେଳେ, ତିନି ଦିନ ଯାକ ଆମେ ସେଇଠି କାଟିଦେଲୁ।
ହୁଁ ତ ଆଉ ତମର ଖାଇବାକୁ ତମକୁ କଣ ଭଲ ଲାଗେ ବନ୍ଧୁ ବେଶୀ?
ମତେ ଭଲ ଲାଗେ ସବୁଠୁ ସବୁ କିଛି ଭଲ ଲାଗେ ଖାଇବାକୁ।
ଆସନ୍ତୁ ଆସନ୍ତୁ। ଆମ ଘର ଆଡେ ବୁଲେଇକୁ ଆସନ୍ତୁ ମୁଁ ମୋ ମାଆଙ୍କୁ କହିବି ବା ତ, ଡାଲି, ପୋଟଳ ବେସନ ତକାରୀ, ଚିକେନ କରି ରଖିବେ ଖାଇବା ଆଉ ପାମ୍ପଡ ଆମ୍ପଡ ଖାଇବା ଆଉ
ନିଶ୍ଚିନ୍ତ ନିଶ୍ଚିନ୍ତ। ଆପଣ ଡାକିଲେ ମାନେ ଆମେ କଣ ମନା କରିବୁ? ଆମେ ନିଶ୍ଚିନ୍ତ ଯିବୁ କେବେ କେବେ କୁହନ୍ତୁ ଆମେ ନିଶ୍ଚୟ ଯାଇ ପହଞ୍ଚିବା?
ଆଜି ତ ଆମିଷ ବାର ନୁହଁ କାଲି ଆସନ୍ତୁ, ସନ୍ଧ୍ୟାବେେଳେ ଆଉ।
ନିଶ୍ଚୟ ଯିବୁ ଯଦି ବର୍ଷା ଯଦି ନ ହୁଏ, ଆମେ ନିଶ୍ଚୟ ଯାଇ ଆପଣଙ୍କ ଘର ପାଖ ପହଞ୍ଚିବୁ। ଆପଣ ଟିକେ ଆମକୁ ଟିକେ ଆସି ନେଇଯିବେ।
ଆଜ୍ଞା ଆଜ୍ଞା ତମେ ସିଏ ନୁହଁ। ଆମେ ତମକୁ ଘରୁ ଆସିକି ନେଇଯିବୁ ଆଉ।
ଆଜ୍ଞା ଆଜ୍ଞା ଆପଣ କ ଅଟୋ ନେଇକି ଆସିବେ ନା ବାଇକ୍ ଆଣିବେ?
ନା ବାଇକ୍ ବାଇକ୍ ତମେ ଜଣେ ଆସିବ ନା ଆଉ କହୁନା ଆଜ୍ଞା ଆଜ୍ଞା ବାଇକ୍ ରେ ଯାଇ ହଁ। ବାଇକ୍ ନେଇକି ଯିବୁ ଆଉ।
ଆଚ୍ଛା ଆଚ୍ଛା। ଆଉ ତାହେଲେ ବନ୍ଧୁ ଆପଣ ଏଇ ଯୋଉ ବ୍ରିଜ ଟା ହେଇଛି ଆପଣ କେତେ ବର୍ଷ ତଳେ ହେଇଥିଲା ଏ ବ୍ରିଜ ଟା?
କୋଉ ବ୍ରିଜ କହିଲେ ବନ୍ଧୁ?
ବ୍ରିଜ୍ ଏଇ ଯୋଉ ଏଇ ଦୋବଣ୍ଡି ରେ ବାଜିଗୁରା ପୋତା ହେଇଛି ଏ ବ୍ରିଜଟା କେତେ ବର୍ଷ ହେଇଗଲାଣି?
ଆରେ ପନ୍ଦର, ଷୋହଳ ବର୍ଷ ହବ ଆଉ।
ଆପଣ ଦେଖିଥିଲେ ଏଇ ବ୍ରିଜ ହେଲା ବେଳେ।
ନା ନା ଆମେ ତ ଏଠି ରହୁନୁ ଆମ କେମିତି ଦେଖିବୁ ଆଜ୍ଞା ଆମେ ଆଉଥିଲୁ ବ୍ରିଜ କାମ ମୁ ଚାଲୁଥିଲା ବାଉଁଶର ପୋଲ ହେଇଥିଲା ସେ
ଆଜ୍ଞା ଆଜ୍ଞା ହଁ ଆପଣ ବାଉଁସ ପୋଲସ୍ତରା ରେ ଯାଇଛନ୍ତି ବୋଲିଯିବେ। ତାହେଲେ ଆପଣ ବହୁତୁ
ଇ ବାଉଁଶ ପୋଲରେ ଗା ବସିକି ତ ନିହଉନି ସେ ଠିଆ ଠିଆ ଗଡେଇକି ନ ନବାକୁ ପଡେ ଆଉ।
ହଁ ହଁ ତାହେଲେ ଆପଣ ସେ ବାଉଁଶ ପୋଲରେ ଯାଇଛନ୍ତି ତାହଲେ। ତାହେଲେ ଭଲ
ଭଲ ବ୍ରିଜ ଟା ହେଲା ଭଲ ନହେଲେ ବ୍ରିଜ ଟା ହେଲା ଭଲ ନହେଲେ ସେ ପୁରା ଜୟପୁର ବାଟେ ବୁଲିକି ଆସିବାରେ ତେଲ ଖର୍ଚ୍ଚ, ସମୟ ନଷ୍ଟ ଏସବୁ ହଉ
ହଁ ଆମର ବ୍ରିଜ୍ ହେଇକି ବହୁତ ଆମକୁ ସହଯୋଗ ମିଳିଛି। ଆମେ ମେଡିସିନ ପାଇଁ ବି ମେଡିକାଲ ଯାଇପାରୁଛୁ ସବୁ ପ୍ରାୟ କରିପାରୁଛୁ।
ଆଜ୍ଞା ଆଜ୍ଞା ନହେଲେ ନହେଲେ ସେ ବାଟେ ପୁଣି ଜୟପୁର ବାଟେ ବୁଲିକି ଯାଓ ବୁଲିକି ଆସ।
ଠିକ ଅଛି ବନ୍ଧୁ, ଜୟ ଜଗନ୍ନାଥ। ଆପଣଙ୍କ ମୟ ଶୁଭମୟ ହଉ।
ଜୟ ଜଗନ୍ନାଥ ବନ୍ଧୁ ଜୟ ଜଗନ୍ନାଥ।